ହଁ ନମସ୍କାର। ହ୍ୟାଲୋ ଆପଣଙ୍କୁ ମୋ କଥା ଠିକ ସେ ଶୁଭୁଛି? ଆପଣଙ୍କୁ ମୋ କଥା ଠିକ୍ ସେ ଶୁଭୁଚ଼ି?
ଅଁ ଏବେ ସୁବିଲା।
ଆଜ୍ଞା ଆପଣଙ୍କ ଆଡେ କଣ ବର୍ଷା ପକଉଚ଼ି ନା କଣ?
ହଁ ବର୍ଷା ପକଉଚ଼ିପା।
ଜୋରେ ବର୍ଷା ପକଉଚ଼ି ବୋଧେ? ଉଠେଇଚ଼ି ପକେଇନି। ହଉଚ଼ି ଧୀରେ ଧୀରେ ହଉଚ଼ି ନାଇଁ ହଉଚ଼ି ହଉଚ଼ି। ନାଇଁ ହଉଚ଼ି ମାନେ ମଧ୍ୟମ ଧରଣର ବର୍ଷା ହଉଚ଼ି ଆଉ।
ଓ ହୋ।
ଆପଣ ଟିକ୍ କଥା ହେଇ ସାଇଲେ, ମୋତେ ଟିକେ ଭିଡିଓ କଲ କରିପାରିବେ?
ଆଜ୍ଞା କାରଣ କଣ କିଛି ଦରକାର ଅଛି କି?
ମାନେ ଭିଡେଲ୍ ହଁ ଟିକେ ଆପଣ ଗୋଟେ ଜିନିଷ ଦେଖେୟାର ଅଛି। ଆପଣ କରିପାରିବେ କି, ମୁଁ ସ୍କ୍ରିନ ଶେୟାର କରି ଆପଣଙ୍କୁ ଟିକେ?
ଆଜ୍ଞା ଆଜ୍ଞା ନିଶ୍ଚିତ ଆପଣ ଆଜ୍ଞା ନାଇ ଆ ଆପଣ ମତେ ଏଇନା ପଠଉ ନାହାନ୍ତି ହ୍ୱାଟ୍ସପରେ, ଅଜ୍ଞା କଣ ହେଇଚ଼ି ଅସୁବିଧା ମୁଁ କହି
ନା ଆଜ୍ଞା ଆପଣ କଥା ହେଇ ସାରନ୍ତୁ, ତାପରେ ମୁଁ ଆପଣଙ୍କୁ ଭିଡିଓ କଲ କରିବି ଆପ୍ ଫୋନ୍ ଟିକେ ଦେଖିବି ଆଉ, ଗୋଟେ ଜିନିଷ ଦେଖିବେ ଆଉ ଠିକ୍ ଅଛି।
ନାଇଁ ଆପଣ ନା ଆପଣ ପଠେଇ ଦଉନାହାନ୍ତି ଏଇନା, ମୁଁ ଦେଖିପାରିବି ଏଇନା।
ନାଇଁ ନାଇଁ ଆପ୍ ଆପଣ କଥା ହୁଅ ଆପଣ କଥା ହଅନ୍ତୁ, ଟାଇମ୍ ଯାଉଛି ଆପଣ କଥ୍ ଥାଆନ୍ତୁ ଟପିକ୍ ଭାବେ କଥା ହବା ଚାଲନ୍ତୁ।
ନାଇଁ ଆପଣ ଆଜ୍ଞା ଆଜ୍ଞା ଆମେ କଲେଜ ଯାଇଥିଲୁ ଆଜ୍ଞା। ଆପଣ ଯାଇଛନ୍ତି କଲେଜ କି, ନା ଆପଣ ପାଠ ପଢା ଛାଡି ସାଇଲେଣି ଆପଣ ଯାଉନାହାନ୍ତି?
ନାଇଁ ସେମିତି କିଛି ନାଇଁ ଆମେ ବର୍ତ୍ତମାନ
ଆପଣ ଯାଉନାହାନ୍ତି ଯୋଉ ବାଟ, ଆ
ନାଇଁ ନାଇଁ ଏବେ କଇଲେ ଛୁଟି ଅଛି, ଆପଣଙ୍କୁ କହିଥିଲି ଆପଣଙ୍କୁ।
ଓ ଛୁଟି କଁ ପାଇଁ ଅଛି, ଆପଣ ଯାଉନାହାନ୍ତି ବୋଲି ଆପଣଙ୍କ ଛୁଟି ଅଛି ବୋଧେ?
ନାଇଁ ନାଇଁ ସେମିତି କିଛି ନାଇଁ, ଆମ ନୋଟିସ୍ ଦିଆହେଇଚ଼ି ଛଅ ତାରିଖରୁ ମାନେ ଆପଣ ଆମର କଲେଜ ଖୁଲିଯିବ ଛଅ ତାରିଖରୁ।
ଓ ଛଅ ତାରିଖରୁ ଆପଣଙ୍କ କଲେଜ ଖୋଲିବ, ଓ ଆପଣ କଲେଜ ଯାଉଥିଲେ ଏବେ ବୋ ଧେ ଆପଣ ବନ୍ଦ କରିଦେଇଚ଼ନ୍ତି ଏବେ?
ନାଇଁ ନାଇଁ ଆମ କଲେଜ୍ ଏପଅନ୍ତ କଁ କଇଲେ?
ଓ ଖୋଲା ହେଇନି ଏଇଖିଆଁ ଆଜ୍ଞା ଆପଣ କଁ ଖାଉଚ଼ନ୍ତି ନା କଣ, କାମ ଦାମ କରୁଚ଼ନ୍ତି ନା କଣ?
ନାଇଁ ନାଇଁ ପାଣି ପିଉତି ଏବେ ଟିକେ ରହିତିଲି ପା ମୁଁ କଥା କହିବାରେ।
ଓ ହୋ ଆପଣ ଟିକେ ବ୍ୟସ୍ତରେ ଥିଲା ଭଳିଆ ଲାଗୁଚ଼ନ୍ତି ତ।
ନାଇଁ ନାଇଁ ସେମିତି କିଛି ନାହିଁ ଆଜ୍ଞା କୁହନ୍ତୁ।
ଆପଣ ତ ଅନ୍ୟ ମାନଙ୍କ ସହିତ ଗପିବାରେ ବ୍ୟସ୍ତ ହେଇଯାଉଚ଼ନ୍ତି, ଆମେ ତ ଆପଣଙ୍କୁ ସମ୍ପର୍କ କରିବାକୁ କଲ୍ କରୁଚ଼ି ଆପଣ ତ ଉଠଉନାହାନ୍ତି ଆପଣ ବଡ ଲୋକ ଆଜ୍ଞା।
ମୁଁ କାଲି ମୁଁ ଆପଣଙ୍କୁ ଆ କଲ୍ କରିଥିଲି, ଆପଣଙ୍କ ଆପଣଙ୍କ ଏଇ କଣ ଦେଖେଇଲା ଆପଣ ଉୁଁ ଆପ୍ ଆପଣଙ୍କ ଲିମିଟ୍ ବୋଧେ ଫୁଲ ହେଇଥିଲା ବୋଧେ ହେତି ଆଉ ସକ୍ଷମ ହେଲାନି କଲ୍ କରିବା ପାଇଁ।
ହୁଁ ଆପଣ ତ ଆପଣ ତ ଧନୀ ଲୋକ, ଆପଣଙ୍କୁ ତ କଲ୍ କଲେ ଆପ୍ ଆପଣ ତ କାଲି କେତେ କେତେ କାହା ସହିତ କଣ କଥା ହୋଉଚନ୍ତି।
ନାଇଁ ନାଇଁ ସେମିତି କୁହନ୍ତୁ ନାଇଁ ଆଜ୍ଞା ମତେ ବୋହୁତ ଖରାପ ଲାଗୁଚି ଏଇଥିରେ।
ଆଜ୍ଞା ବୋହୁତ ଖରାପ ଲାଗିଲେ କଁ ହେଲା ଆପଣଙ୍କୁ ତ ସତକଥା କୋହୁଚି।
ନାଇଁ ଆଜ୍ଞା ଆପଣ ଧନ୍-ଲୋ-ନାଇଁ ନାଇଁ ନାଇଁ ନାଇଁ ଆ-ଆପଣ ଯୋଉ ଏଇ ପଏଣ୍ଟରେ ଆପଣ ବୋହୁ-ଆପଣ ବୋହୁତ୍ ମି ମିଛ କହିଲେ ଏଟା ଆମେ ଧନୀ ଲୋକ ନୁହଁ ଆମେ ଏଇ ମିଡ଼ିଲ୍ କ୍ଲାସ ଫାମିଲି ବିଲଙ୍ଗ୍ କରୁଚୁ ଆମେ।
ଆଜ୍ଞା ଟାଉନ ମଝିରେ ଅଜ୍ଞା ଆପଣଙ୍କର ତିନ୍ ତାଲା ତିନି ତାଲା ଘର ଆଜ୍ଞା ଆପଣ ଫୁଣି କଥାବର୍ତ୍ତା କରୁଚନ୍ତି ଅଜ୍ଞା ମିଛ କଥା କୋହୁଚନ୍ତି।
ଆପଣ ଆ-ଆ-ଆପଣ ଯୋଉ ଘରୁ ବିଲଙ୍ଗ୍ କରନ୍ତି ମୁଁ ବି ସେଇ ଘରୁ ବିଲଙ୍ଗ୍ କରେ ଆପଣ ଯେମ୍ ମିଡ଼ିଲ୍ କ୍ଲାସ୍ ଫ୍ୟାମିଲି
ନାଇଁ ନାଇଁ ଆଜ୍ଞା ନାଇଁ ନାଇଁ ଆଜ୍ଞା ଆପଣ ତ ଧନୀ ଲୋକ। ଆପଣଙ୍କର ପୈତୃକ ସମ୍ପତ୍ତି ଅଛି। ଆପଣ ମିଛ କଥା କହିଲେ କଣ ହବ
ଜାଗା ଅଛି ସାର୍ ଜାଗା ଅଛି ଆଜ୍ଞା ସେଟା ଗାଁରେ ସେଟା ଅଛି ଆଗେ ଗାଁ ଆସିବ ମାନ ସେ ମୋର ହେଇନି ଆଜ୍ଞା।
ଯେ ଅଛି ଆମର ତ ସେତି ସେତିକି ବି ନାହିଁ ଆଜ୍ଞା ଆଜ୍ଞା ଆପଣଙ୍କର ଗାଁରେ ହେଲେ ଅଛି ଆମର ଆଜ୍ଞା ସେତିକି ବି
ଆପଣ ଶୁ-ଆପଣ ଶୁଣନ୍ତୁ କଥା ଆପଣ ଶୁଣନ୍ତୁ। ସତ କଥା ଗାଁରେ ଅଛି ମାନୁଚି ଆଜ୍ଞା କିନ୍ତୁ ଗାଁରେ ଏପ-ଏପର୍ଯ୍ୟନ୍ତ ଗାଁରେ ଏପର୍ଯ୍ୟନ୍ତ ମୋ ନା ସ-ମାନେ ସେଇ ସମ୍ପତିରେ ରେଜିଷ୍ଟର ହେଇନି ଆଜ୍ଞା।
ଏହା ଭବିଷ୍ୟତରେ ହେଇଯିବ ଆପଣଙ୍କ ନାଁରେ ହେଇଯିବ। ଏଥିରେ କଣ ଅଛି ସେମିତି ଆମକୁ କହିଲେ କଣ ହବ ଆଜ୍ଞା ଆପଣଙ୍କ ନାଁରେ ତ ଅଛି ଆପଣ ମାନନ୍ତୁ।
ସେମିତି ବି ଆଜ୍ଞା ଷାଠିଏ ଏକର ଜମ ପଡ଼ିଚି ଆଜ୍ଞା ଆପଣ କଥା ଶୁଣନ୍ତୁ ଗୋଟେ
ଆଜ୍ଞା ନାଇଁ ନାଇଁ ଆମେ କାଇଁ ଆପଣଙ୍କ ନାଁରେ ଅଛି ମାନେ ଆପଣ ମାନୁନାହାନ୍ତି ଆଉ ଆଜ୍ଞା କୁହନ୍ତୁ?
ଆପଣ ଶୁ-ଶୁଣନ୍ତୁ ଆଜ୍ଞା ଆପଣ।
ଆଜ୍ଞା କୁହନ୍ତୁ ଆଜ୍ଞା ହଁ କୁହନ୍ତୁ।
ଆଜ୍ଞା ଆ ମୁଁ ମାନୁଚି ଆଜ୍ଞା ଆମ ଗାଁରେ ଶହେ ଏକର ଜମିକୁ ଜମି ପଡିଚି।
କେତେ କେତେ ଆଜ୍ଞା ଅଛି ଆପଣଙ୍କର କେତେ ଜମି ଅଛି? ଏ ଶହେ ଏକର ଜମି ଆଜ୍ଞା ଆପଣ କଁ ହଁ ହଁ ଆପଣ ହେଇଥିରେ କୋହୁଚନ୍ତି ଆପଣ ଗରିବ।
ଆରେ ନାଇଁ ଶୁଣନ୍ତୁ କଥା ଆଗ ଦଶହଜାର ଯାଏଁ ପଡିଚି କିନ୍ତୁ ସେଥିରୁ ଶତୁରି ଏକ
କଥା କହିଲୁ କ ହଁ ଆଁ ଆପଣଙ୍କ ତ ଅଛି ଏବେ ସେଥିରେ ମାନୁନାହାନ୍ତି କଣ ପାଇଁ ତାହେଲେ?
କିନ୍ତୁ କିନ୍ତୁ ସେଥିରୁ ତିରିଶ ଏକର ଜମି ଅଛି ଆଉ କାହା ନାଁରେ।
ଆଉ ଏ ତିରିଶି ଏକର ଗଲେ ଆପଣଙ୍କର ତ ବାକି ସତୁରି। ବାକି ସତୁୁରୀ ତ ଆପଣଙ୍କର ନା ବାକି ସତୁରି ତ ଆପଣଙ୍କର ନା?
ଏ ମୋ-ମୋ ଉପରୁ ମୋ ଭାଇ ଭୋଉଣୀମାନେ କେହି ନାହାନ୍ତି।
ସେମାନଙ୍କୁ ମିଳିବ ଆପଣ ଫୁଅପିଲେ ତେଣୁ ଆପଣଙ୍କୁ ଟିକେ ଅଧିକ ମିଳିବ।
ଆ କେମିତି ପୁଅ-ପୁଅ ପୁଅ ଝିଅ ସମ୍ପତି ପୁଅ ଝିଅ ସମ୍ପତ୍ତି କଣ ଅଛି ପୁଅ ସେମତି ସମସ୍ତଙ୍କୁ ସମାନରେ ବ-ବ-ବଣ୍ଟା-ବ
ନାଇଁ ନାଇଁ ଆଜ୍ଞା ସେମତି ସବୁଠି ଦେଖୁନାହାନ୍ତି।
ସେମିତି ନାହିଁ ଯେ ପୁଅ ହିସାବରେ ଝିଅ କମ୍ ପାଇବ।
ଭାବନା ହୁଁ ନାଇଁ ନାଇଁ ଆଜ୍ଞା ଝିଅ ପିଲାଙ୍କୁ ବି କମ୍ ଦେଇଦୋଉ ଆଜ୍ଞା। ଅନ୍ୟ ମାନେ ଲୋକ ମାନିବେନି ଆଜ୍ଞା ଲୋକ ମାନୁ ନାହାନ୍ତି। ଅନ୍ୟାୟ କଣ ନ୍ୟାୟ ଲୋକ ତ ସେୟା କରୁଚନ୍ତି ଆଉ ଆମେ କହିଲେ କଣ ହବ। ଆପଣ ତ ଆପଣଙ୍କ ପାଖରେ ତ ଏତେ ଅଛି ଆପଣ ଆପଣ ତ ସେଇ ଆଜ୍ଞା ସେଇ ସମ୍ପର୍କର ଲୋକ ନା?
ଆଉ ଲୋକ ନହେଲେ ଆମେ କଣ କରିବୁ ଲୋକ ତ ମୁର୍ଖ ମୁର୍ଖ ଆମେ କଣ କରିବୁ?
ଆଜ୍ଞା ଆପଣ କଣ ମେସେଜ କରିଦେଇଚନ୍ତି ଆପଣ କହିଚନ୍ତି କିଏ ଆଜ୍ଞା ଅଛନ୍ତି କି ମାଗଣା। ମେସେଜ୍ କରିଚନ୍ତି ଆପଣ ଗପିବା ପାଇଁ। ଆପଣ ତ ଗପି ଦଉଛନ୍ତି ଆଉ, ଅନ୍ୟ କାହା ସହିତ ଆଜ୍ଞା ଆଜ୍ଞା ହଁ ଆପଣ ତ ଗପିବା ପାଇଁ ଅନେକ କ୍ଷେତ୍ରରେ ସତ ଅଛନ୍ତି ଆପଣଙ୍କ ସହି ନାଇଁ କରୁଛନ୍ତି ଆଜ୍ଞା ନାଇଁ କରହୁୁଛନ୍ତି ଆମେ କ
ନାଇଁ ନା ନା ଆମ ଆମ ସହ କିଏ କଥା ହଉନାହାନ୍ତି।
ଆପଣ ଠିକ କରନା ଦେଖ ନିଶ୍ଚିତ ରୂପେ ଆପଣଙ୍କ ଉପରେ
ଏଇଟା ଏଇଟା କଣ ମିସ୍ତ୍ରୀ
ନା ଆଜ୍ଞା ସତ କଥା
ମୁଁ କାଲି ଆପଣଙ୍କୁ କଲ କରଥିଲି ଆପଣ କହିଲେ ମୁଁ ଉଠେଇବିନି କଲ।
ଆପଣ ତ ମିଛ କହୁଛନ୍ତି। ହୁ ଲାଗିଲଣିି ସେଥିରେ ଆଜ୍ଞା ମୁଁ କଣ କରିବି ଯାହା ତ କରୁଛନ୍ତି ଆପଣ କଂ ଘଡଘଡି ହଉଛି? ଆପଣଙ୍କ ଆଦେ ଘଡଘଡି ହଉଛି? ହଁ ଆଜ୍ଞା! ଆମ ଆଡେ ବି ଘଡଘଡ଼ି ମାଇଲା। ଆପଣ ଘରେ ଅଛନ୍ତି ନା ଏଇଟା ଘର ଛାତ ଉପରେ ଠିଆହୋଇଛି ଆଜ୍ଞା!
ନାଇ ନାଇ
ଆଜ୍ଞା ଆପଣଙ୍କ ଭଳିଆ ଚାଲକିଆ ଛୁଆ ଆମେ ଆୁଉ କୋଉଠି ଦେଖିନୁ ଆଞ୍ଜା ନା ଆପଣଙ୍କ ଭଳି ଚାଲୁ କଣ ଆମେ ହେଇପାରିବା ହଁ ଆପଣ ତ ଆମକୁ ହ ମାନେ ହଇରାଣ କରିବାରେ ବ୍ୟସ୍ତ ଆପଣ, ଆପଣଙ୍କୁ କହିଥିଲି ଆପଣ କଣ କରିବାକୁ, ଆପଣ କଅଣ କଣ ହେଲା ଯେ
ନାଇ ନାଇ ସେମିତି କିଛି ନୁହଁ ଆଞ୍ଜା।
ଆମେ ଜାଣି ସାରିଲୁଣି ଆଜ୍ଞା ଭଲସେ ଜାଣି ସାରିଲୁଣି ଆପଣଙ୍କୁ। ଆଉ କିଛି ବାକି ନାହିଁ ଆଜ୍ଞା! ହଁ ହଁ ଆଉ କିଛି ମୁଁ ବ ବକ୍ତବ୍ୟ ଦବାକୁ ଚାହୁଁନାହିଁ ଆପଣଙ୍କ ବିଷୟରେ।
ଆଜ୍ଞା ମୁଁ ବି ତାକୁ ଚାହୁଁନି ତୋ ପ୍ରଥମ ପାଟିରୁ ଟିକେ କଥା ବାହାରିବାକୁ ଆଉ ଇଚ୍ଛା ହଉନି ଆଉ ଟପିକ୍ ଚେଞ କଲେ ଭଲ ହୁଅନ୍ତା ଆମ ଦୁଇ ଜଣଙ୍କ ପାଇଁ। ଆଉ ଆପଣ କଣ ଖାଇଲେ ଆଜି ଦିପହର ଖାଇବାରେ?
ଯା ମ ଖାଲି ଭାତ ମାଛ ତରକାରୀ ଆଉ ଶାଗ, ଭାତ, ମାଛ ତରକାରି ଆଜ୍ଞା ଖାଇଲେ ଆପଣ କଣ ଖାଇଲେ?
ଓହୋ ଆମେ ଖାଇଦେଲୁ ଭାତ, ଆଜ୍ଞା
ଆପଣ କଣ ଖାଇଥିଲେ?
ଆମେ ଖାଇଥିଲୁ ଭାତ, ମଟନ ତାରକାରୀ ଆଉ ପାମ୍ପଡ
ଆଉ ଆପଣ ଧନୀ ଲୋକ ଆଜ୍ଞା ମଟନ ତରକାରୀ ହବନି ଆଉ କଣ ହବ।
ଏ ସେମିତି କଣ ଆପଣ କହି ପାରିବେ ନା ମଟନ ତ ଆଜିକାଲି ଭିକାରୀ ଘରେ ବି ହେଇଯାଉଛି।
ହୁଁ ଘାଏ ଘାଏ ସେଇଟା ମିଛ କଥା ଏଇଟା ଆକଚୁଲି ମିଛ କଥା। ମଟନ୍ ଆଜ୍ଞା ଆମେ କାହିଁ କେବେ ଖାଉନୁ। ଆନିଚ ତାହେଲେ ମଟନ ଆମକୁତ କିଏ ଦଉନ ଆମେତ ଖାଉଛୁ ହେଇଯେ ଆପଣ କହୁଛନ୍ତି ନା କଥାବାର୍ତ୍ତା କହିବାକୁ ଆପଣଙ୍କୁ ଡାକିଦବ। ନାଇଁ କରୁଛନ୍ତି ଆପଣଙ୍କ ପ୍ରତି ସପ୍ତାହକୁ ଆପଣଙ୍କ ଘରେ ସବୁ କେମିତି ଅଛନ୍ତି? ଆପଣ ଡେଲି ତ ଆପଣ କହିବା କଥା ଆପଣ ଡେଲି ହେଉଛି ଆପଣଙ୍କ ଘରେ ଆଉ ଡେଲି ହୋଉଛି ତାହେଲେ ଆଉ
ନାଇଁ ଡେଲି ହୋବନି ମାସ ଛଅ ମାସ ଛଅ ମାସକୁ ଥରେ ଆଉ
ଓହୋ ଛଅ ମାସକୁ ଥରେ ଏଇଟା ଆପଣଙ୍କୁ ଆଜି ଦିନ ପଡ଼ିଯାଇଥିଲା ବଧେ।
ଆ ହଁ।
ଆ ଯୁ ଆଁ ହଁ ହଁ। ଆପଣ ଆପଣଙ୍କ ଘରେ ସବୁ କଣ କରୁଛନ୍ତି ଏଇନା।
ଆଜ୍ଞା।
ଆପଣ ଘରେ ସବୁ ଏଇନେ କଣ କରୁଚନ୍ତି?
ଘରେ ସବୁ ଏଇନା ଏଇନା ଖାଇକି ଆସିଲୁ ଏଇନା ଏବେ ସବୁ ବାସ
ହଁ ଆପଣ ମାଜୁନାହାନ୍ତି। ଘରେ ସବୁ ବାସନ ମଜାମଜି କରୁଛନ୍ତି ଆପଣ କେହି ମାଜୁନାହାନ୍ତି
ଆଜ୍ଞାଁ ମୁଁ କାଇଁ ମାଜିବି କହୁନାହାନ୍ତି ଆଉ ଆପଣ ଜଉ ମାଛ ଖାଇକି ଉଠିଥିଲେ ଆପଣ ମାଜୁ ନାହାନ୍ତି ସେଇଟା।
ଆମେ ମାଜି ଦେଇଚୁ ଆଜ୍ଞା ଆମେ ମାଜି ମୁଜିକି ଥୋଇଚୁ। ମିଛ କୁହନ୍ତୁନି ଆପଣ ଜାଣିଛନ୍ତି କିନ୍ତୁ ମୁଁ ମିଛ କହୁଛି ବୋଲି ଆଜ୍ଞା ଆପଣ କେମିତି ଜାଣିଲେ ମୁଁ ମିଛ କହୁଛି ବୋଲି ଆପଣ ତ ମୁହେଁ ମୁହେଁ ଆପଣ ତ ତ କହିନାହାନ୍ତି ନା ଆପଣ ତ ମନା କଲେ କହିଲେ ଆଜ୍ଞା ଆମେ ଧୋଇନାହୁବୋଲି
ନାଇଁ ନାଇଁ ମୁଁ ଆଉ ସାଧା ପାଧା ହେଲେ ଧୋଇଦିଏ ମାନେ ଆଇଁଷ ଧୋଇପାରେନା
ଅ ହଁ ହଁ ଆ ହ ଆପଣ ତ କୋଢିଆ ପ୍ରକୃତିର ମଣିଷ ତାହଲେ ଆପଣଙ୍କୁ ଆଉ କଣ କହିପାରିବି ନାଇଁ ସତ କଥା ମିଛ କଣ ଆଜ୍ଞା ଆମକୁ ଆପଣ ଆମକୁ ବହୁତ ଭଲସେ ଜାଣିଛି ଆଜ୍ଞା। ଆପଣଙ୍କ ଗୋଡେ କୁଣ ଅଛି ଆଜ୍ଞାଛ କହେ
ଟିକେ ଟିକେ ଯଦି ଆପଣ କଥାଟା ବଦଳେଇଲେ ଆପଣ ଟି
କାହିଁ ବଦଳେଇବେ କାହିଁ ଆପଣ ଏଇ କଥା କହୁନାହାନ୍ତି ଆଜ୍ଞା ଆପଣ ବଦଳେଇବେ କଣ
ଟିକେ ବଦଲି ଦିଅନ୍ତୁ ବଦଳି ଦିଅନ୍ତୁ ନହେଲେ ଆଉ ମୁଁ କଣ୍ଟ୍ରୋଲ କରିପାରିବିନି ନିଜ ଯକୁ ନହେଲେ
ନାଇଁ ନାଇଁ ଆଜ୍ଞା ଆପଣ କଣ୍ଟ୍ରୋଲ ଆପଣଙ୍କ ସଂଯମତା ରକ୍ଷା କରନ୍ତୁ ଆଜ୍ଞା ନହେଲେ ଆପଣଙ୍କ ପାଇଁ ବହୁତ ଖରାପ ହେଇପାରେ ଆଜ୍ଞା ଆପଣ ସଞମତା ରକ୍ଷା ନହେଲେ ମୁଁ ଆଜ୍ଞା କଣ ନ ଆପଣଙ୍କୁ କଣ କହିଦେବି ଆଉ ଠିକ ଅଛି ଆଜ୍ଞା କ କାରଣ କଣ ଆଜ୍ଞା ଯିବ ମତେ କି ଲାଭ
ଆସୁନାହାଁନ୍ତିି ଟିକେ
ହଁ ଠିକ୍ ଅଛି ଠିକ୍ ଅଛି ଆମେ ଯିବାକୁ ଚେଷ୍ଟା କରିବା ଠିକ୍ ଅଛି ଆଜ୍ଞା
ଏ ବର୍ତ୍ତମାନ ସମୟର ପରିଶ୍ରମ ମଧ୍ୟ ଘଟିଛି।